ହାଲୋ।
ହଁ ହାଲୋ।
ହଁ।
ହଁ।
ଆ କଣ ନାଇଁମ ଏଇଠି ବସିଥିଲି ତ ଏମିତି ବସି ବସି ଗୋଟେ କଥା ଭାବୁଥିଲି ଏଇନା।
ଉଁ କଣ ଏମ୍
କେମିତି କଣ ଗୋଟେ ବିଜିନେସ୍ କରନ୍ତେ, ଯୋଉଥେରେ ଲାଭ ହବ।
ଇସ୍ ମାନେ ବିଜିନେସ୍ ମାନେ କଁ ବିଜିନେସ୍ କରିବ?
କଣ ଗୋଟେ କରନ୍ତେ, ଯେମିତି ଛେଳି ଚାଷ, କୁକୁଡା ଚାଷ ଗମେଣ୍ଟ ରୁ କେତେ ମିଳୁଛି ନା, ସବୁ ସବସିଡି ସେଇ ଅନୁସାରେ ଗମେଣ୍ଟ ଅଣ୍ଡର ରେ କଣ ଗୋଟେ କରନ୍ତେ। କୁକୁଡ଼ା ଚାଷରେ ଲାଭ ହବ ନା ଛେଳି ଚାଷରେ?
ଛେଳି ଛେଳିରା ଚାଷ କଲେ ତାର ଏରା ଏତେ କିଏ ତାକୁ ଚରେଇ ନେ ଇଏ ନେ ସିଏ ନେ ଦୁନିଆ ଇଏ। କୁକୁଡା ଚାଷ କଲେ ଭଲ ହୁଅନ୍ତା ଶୁଣୁ କୁକୁଡ଼ା ଚାଷ କଲେ ଏଇଠି ମୋ ଦାଦାଙ୍କ ଘର ମୋ ସାନ ଜେଜେବାପାଙ୍କ ଘର ତାଙ୍କର ଆଗରୁ ସେମିତି ଛେଳି ରଖିଥିଲେ ପୁରା ବହୁତ ଛେଲି ପୁରା ପ୍ରବଳ ଛେଲି ଭଲ ଲାଭ ହୁଏ କିନ୍ତୁ ଏଇୟା ସେ କଣ ଚରେଇବାକୁ ନୋଉଥିଲେ ତାଙ୍କୁ ଖାଇବା ପିଇବା ଦୋଉଥିଲେ ଏ ବାନ୍ଧାବନ୍ଧି କରୁଥିଲେ ସବୁ କରୁଥିଲେ। ଆଉ ହେରା କଣ ଆମେ ହେରା ଏତେ ଚରେଇବା ଫରେଇବାକୁ କିଏ ନବ ହେରା ତ ହବନି ନା। ତେଣୁ କରି ମୋ ଦାଦା ଘର ବି ସେମିତି ଏ ହଉଛି କୁକୁଡା ଚାଷ ପୁରା ପୁରା କୁକୁଡା ରଖିଛନ୍ତି ପୁରା। କରୁଛନ୍ତି ଏଇଆ କିନ୍ତୁ କଣ କହିଲି ତାଙ୍କୁ ଖାଲି କିଛି ନାହିଁ ତାଙ୍କ ପାଇଁ ଖାଲି ଗୋଟେ ଘରଟେ ବନାହବା ଓ ତାଙ୍କୁ ଖାଲି ସେଥିରେ ପୁରେଇବୁ ଆଉ ଛାଡିଦବୁ ତାଙ୍କର ଆପେ ଆପେ ବୁଲିବେ। ତାପରେ ଯୋଉ ଇଏ ତାଙ୍କୁ ଦାନା ଟିକେ ଖାଇବାକୁ ଦବୁ ଏତିକି ଆଉ ଆ ବିକି ବଡ ବଡ ହେଲେ ତାପରେ ତାପରେ ସେ ସେତ ତାଙ୍କର ଅଣ୍ଡା ଦେଇ ତାପରେ ତାପରେ ହେବେ ଆଉ କଁ।
ଛେଳି ରଖିଲେ ଲୋକ ରଖିବାକୁ ପଡିବ ନା।
ଛଁ ଛେଳି ରଖିଲେ ଲୋକ ଦରକାର କୁକୁଡା ରଖିଲେ ଆମ ଲୋକ ଦରକାର ନାହିଁ। ଚରେଇବାର ନାଇଁ କିଛି ଟେନସନ ନାଇଁ।
ହଁ
ଆ ଏଇୟା ଗୋଟା ଗୋଟା ବିକିଲା ବେଳକୁ ଦି ହଜାର ତିନି ହଜାର। ବୁଝିପାରୁଛୁ ନା ଆମେ ଆଣିକି ଗୋ ଟେ ଦିଟା କି ତିନିଟା ରଖିଲେ ତାପରେ ତାପରେ ସେ ଅଟୋମେଟିକ ତାଙ୍କର ଚାଲିବେ ଆଉ କଣ?
ତାହେଲେ କୁକୁଡ଼ା ଚାଷ ଟା ଭଲ।
ହଁ କୁକୁଡ଼ା ଚାଷ କଲେ ଟିକେ ଲାଭ।
ମୁଁ ସେୟା ଭାବୁଥିଲି ମୁଁ କହିଲି କଣ ଗୋଟେ ଏକ୍ସଟ୍ରା ବିଜନେସ୍ କରିବା ଦୋକାନ ତ ମୋର ଅଛି। କିନ୍ତୁ ତା ବାଦେ ଆଉ ଆଜିକା ଡେଟରେ ପଇସା ନହେଲେ ଚଳିହଉନି।
ହଁ ଆଜିକା ଡ୍ରେସ ଯୋଉ ଡେଟରେ ଲୋକ ବିଜନେସ କରୁଛନ୍ତି ପାଞ୍ଚ ଛଅ ବିଜନେସ ଏକାଥରେ କରୁଛନ୍ତି।
ହଁ ବା।
ହୁଁ ସେଇଆକୁ ଯେ ମୋ ହାତ ସେଇଟା କଲେ ହୁଅନ୍ତା।
କୁକୁଡ଼ାରା ଫୁଣି କୁକୁଡ଼ା ରଖିବା ପାଇଁ ଘର ଦରକାର ଫାର୍ମ।
ହଁ ଏଇଆ ଗୋଟେ ଫାର୍ମ ମାନେ ଆମେ ତ ଏଇନା ଏତେ ବଡ କରିକି ଆମର ହେଇନାହାନ୍ତି ନା। ବେଶୀ ହେଇନାହାନ୍ତି ନା ଆମେ ଏଇନା ଦି ତିନିଟା ରଖି ମାନେ ଗୋଟେ ଫାର୍ମ କରିବା କି।
ଦି ତିନିଟା ରେ କଣ ହବ ମିନିମମ୍ ପଚାଶ କୁକୁଡା ନେଇକି ଆମେ କରିବା ନା ଆଉ।
ହ ସେମିତି ଯଦି ପୁରା ଅଧି
ଇଆଡ଼େ ବାହା ବାହାରେ ରହିଲି ମୁଁ ପଇସା ପତ୍ର ଯାହା ଦେବି ତମର ତ ବଡ ବାଡି ପଡିଚି ସେଠି ଘର ଟେ କେମିତି କରନ୍ତେ ବେଶୀ ନାହିଁ ଇଟାରେ ଖାଲି ଉଠାଇକି ଉପର ଆଡୁ ଜାଲି ଦେଇ ଦିଅନ୍ତେ। ଓପର ଟା ଆଜବେଷ୍ଟ ପକେଇ ଦିଅନ୍ତେ।
ହଁ ସେଇଆ କଲେ ହୁଅନ୍ତା। ନାଇଁ ଅଛି ଆମ ବାରିଆଡେ ହେଇଆଡ଼େ ଅଛି। ଜାଗା ପଡିଛି। ତାହେଲେ ମୁଁ। ଉଁ। ତୁ ପଚିଶି ଦିଅନ୍ତୁ ମୁଁ ପଚିଶି ଦିଅନ୍ତି କରନ୍ତୁ ଆଉ କଣ?
ନାଇଁ ମୁଁ ପଇସା ଇନଭେଷ୍ଟେ କରିବି। କିନ୍ତୁ ତୁ ସବୁ ବୁଝାବୁଝି ଗାଁରେ କରିବୁ ଆଉ।
ହଁ ହଉ ତାହେଲେ ଆଉ ସେମିତି ଯଦି ହବ ଯଦି ହଉ। କରବା। କରିବା।
ତୁ କରିବୁ ଖାଲି ଜଗିବା ଆଉ।
ହଁ ହଉ ଜଗା ଯୁଗି ଆଉ ସେଟା ଆଉ କରିବୁନି ନାଁ। ହେଇୟା ତାଙ୍କ ଠିକି ଟାଇମ୍ ରେ ଖାଇବା ନେଇକି ଦିଆହବ। ତାଙ୍କୁ ଏଇଆ ଟିକେ ଯାହାଲେ ତ ନଜର ଟିକେ ରଖିବାକୁ ପଡିବ। ହଁ। ଏଇ ଆଉ। ନାଇଁ ହଁ କରିବା।
ନାଇଁ ଛେଳିଟାରେ ଭଲ ଲାଭ। କିନ୍ତୁ ବହୁତୁ ପରିଶ୍ରମ।
ହଁ ବହୁ ପରିଶ୍ରମ ତାକୁ ନେଇ ଚ ଛେଳି ଚଳେଇବା ଫୁଣି ଆଣେ ତାଙ୍କୁ ବାନ୍ଧେ। ତାଙ୍କୁ ଫୁଣି। ତାଙ୍କର ଖାଇବା ଫାଇବା ଦେ।
ତାଙ୍କୁ ଡାଳ ଦେ ବହୁତୁ।
ହଁ।
ଚରେଇବାକୁ ତ ମେନ୍ କଥା। ଚରେଇବାକୁ ବି ଲୋକ ମିଳୁନାହାନ୍ତି।
ନାଇଁ ଏବେ ଆଉ ଲୋକ ନାହାନ୍ତି ସବୁ ତ ପଳେଇଲେଣି ବାହାରକୁ କାମ କରିବାକୁ। ଯେତେ ଏତିକି ଲୋକ ଥିଲେ ବି ଏବେ ଗାଁ ରେ ପ୍ରାୟତଃ ଲୋକ ନାହାନ୍ତି। ସବୁ ତ ବାହାରକୁ ଗଲେଣି କାମ କରିବାକୁ ଆଉ। ଆଉ କେହି ରୋକ ନାହାନ୍ତି। ବାହାରକୁ ଅଧା ଲୋକ ପଳଉଛନ୍ତି କାମ କରବା କୁ ଆଉ ଗାଡି ଆସୁଛି ସେମିତି ସକାଳେ ସବୁ ବସିକି ଯାଉଛନ୍ତି। ପୁଣି ଚାଟା ବେଳେ ଆସିକି ତା ଛାଡି ଦେଇ ଯାଉଛି ଯାଉନି। ଆଉ କିଏ
କରିବାକୁ କେହି ଆଉ ପିଲା ରାଜି ହଉନାହାନ୍ତି ସବୁ ତ ବାହାରକୁ ଗଲେ ଚାକିରି କଲେ।
ସେଇଆ। ସିଆଡେ ଯିବେ ତା ମାସୁକୁ ମାସ ପାଇବେ ଆଉ ଏଠି କାହିଁ ରହିବେ।
ହୁଁ।
ଓହୋ। ଆଉ କିଏ କାଁ ଭାଁ କେତେ ଜଣ ଯୋଉ ଅଛନ୍ତି ସେ ସେତି ଜଣ ତ ଲୋକ ଧାଆନେ ନେଇଯାଉଛନ୍ତି ସବୁ କାମ ଅଲଗା। ମୁଁ କ ଆସୁଥିବେ। ଫାଙ୍କା ଅଛ କି?
ସେଇ ବା ସେ ପାହାଡ ତଳ ଆଡୁ ଯୋଉ ଲୋକ ଅଛନ୍ତି ସେଇଆଡେ ବି ବୁଝିଲେ ହୁଅନ୍ତା। ତାପରେ କୁକୁଡ଼ା ଘର ହବ ମାନେ ଗୋଟେ ବି ଯାହେଲେ ଲୋକ ରଖିବାକୁ ପଡ଼ିବ ସଫାସଫି କରିବ ଆସିକି ସପ୍ତାହକୁ ଥରେ।
ହଁ ସପ୍ତାହରେ ଥର ସେଇଟା ହଁ ବୁଝିଲ ବରଂ ମୁଁ ଗୋଟେ ବୁଝିବା କି କଣ ସେ ଆସି ସପ୍ତାହରେ ଥରେ ସେ
ହଁ ଶହେ ଦୁଇଶହ ଯାହା ନବ ଖାଲି ଓଳେଇକି ଝାଡୁ ମାରି ଦେଇକି ଯିବ ଆଉ।
ହଁ। ନାଇଁ ହଁ ସେଇଟା କଲେ ହଁ। ସିଏତାର ଆସିବ ଜଣଙ୍କୁ ବୁଝିଦେଲେ ସିଏ ପଛେ ଆସିବ ସଫାସଫି କରିକି ଯିବ କି କ କରିବ। ସପ୍ତାହକୁ ଥରେ। ଆଉ ଏମିତି ରେ ସବୁଦିନ ଆଉ କିଏ ଆସିପାରିବକି?
ନାଁ। ସବୁଦିନି ବି ଦକ୍ରାର ନାହିଁ।
ନାଇଁ ନାଇଁ ସବୁଦିନି ନା ମୁଁ କହୁଛିୁ ଛେଳି କଥା।
ହଁ। ନାଇଁ ଛେଳି ହେଲେ ଡେଲି ସଫା ହବ ନହେଲେ ଏଟା ଗଧେଇ ବ ଆଉ।
ହଁ ହଁ ନାଇଁ ସେହି ଯାହା ହେଲେ ଡେଲି। ତାପରେ ଏଗୁରା କିଏ ଡେଲି ସଫା କରିବ କିଏ?
ହଁ।
ପୁଣି ଅଲଗା କାମ ଧନ୍ଦା ଅଛି ନା ଆଉ। ବିଜନେସ୍ ହେନେ ତାଙ୍କ ଯେମିତି ହେଲେ ଗୋଟେ ଚଲେଇବାକୁ ପଡିବ।
ନାଇ କୁକୁଡ଼ା ଟା ଭଲ ଚାଲିବ।
ହୁଁ। ସେଇଟା ଭଲ ଚାଲିବ।
ସବୁବେଳେ ଚିକେନ୍ ଲୋକ ଖାଉଛନ୍ତି ନା? ବ୍ରଏଲର କୁକୁଡା ଦେଶୀ ବି ରଖ୍ ଖିବା ଦେଖିଆ ଦେଶୀ ବ୍ରଏଲର୍ ମିଶେଇକି ରଖିବା ଆଉ। ଏଇନା ଚିକେନ ରେଟ କେତେ ଅଛି?
କେଜାଣି କେତେ ରେଟ୍ ଅଛି ମୁଁ ତ ଜାଣିନି।
ତମର ଖାଉନ ବୋଧେ ଆଉ?
ନା ନା ଆମର ତ ଖାଉନୁ ମାନେ ଖାଉଛନ୍ତି ଜେଜେ ହେଇକା ସବୁ ଖାଉଛନ୍ତି ଯେ କିନ୍ତୁ ଆମର-ଅ-ଅ ଖାଉନୁ ଆମେ।
ଓହୋ।
ସେ କଣ ଥିବ ବୋଧେ ଆଉ ଦେଖେ ପଚାରିଲେ ଜେଜେ ଙ୍କୁ ସେ କହିବେ।
ହଁ ନା ଘର ପାଇଁ ଦେଖିଆ-ଆ-ଆ ଇଟା, ବାଲି ଫାଲି, ମିସ୍ତ୍ରୀ ସବୁଜ
ହଁ ଇଟା ବା ଇଟା ନା ବଥର ବ-ଅ-ଅ କହିଲୁ
ହଁ ନହେଲେ ପଥର ଆଉ।
ହଁ ଏଇଟା କଁଣ ପଥର ହଁ ମ ଅଧା ତ ବେଶୀ
ହଁ ଅଧା ଅଧା ଅଧା ଅଧା ପଥର ଉଠେଇ ତା ଉପରେ ଜାଲି କାମ ହବ ଉପରେ ଆଜବେଷ୍ଟ ପଡିବ ଆଉ ଆଜବେଷ୍ଟଟା ବା ଏ-ଏ-ଏ ଲୁହା ପାଇପ ରେ କରିବା କି ନହେଲେ କାଠ ତାଳ ଗଛ ହାଣିକି ଆଉ ତାଳ ଗଛ ହାଣିଲେ କିଛି ନାଇଁ ଏରା ପୋକ ଲାଗିଯିବେ।
ମୋ ବଲା ବିକ୍ରି ହଉଥିଲା।
ସେରା ପୋକ ଲାଗିଯିବେ ଲୁହାଟା ଯଦି ହେଲା ଆମର ସବୁବେଳେ ପଡିକି ରହିଥିବ।
ଆ ତନ୍ ଲୁହା ନେଇ ଆସିବ ଆଉ କଣ।
ହଁ।
ଲୁହାଗୁରା କଣ କୁ ହଁ କେତେ ଲାଗିବ ହେରା ବୁ-ଉ-ଉ ଦେଖିବା ସେପଟ ବୁଝିବୁ ଜାଲି ବୁଝିବୁ। ଆଉ-ଉ-ଉ-ଉ ରହିଲା ରହିଲା ଇ-ଇ ନୁହର କଣ ତମର ପଥର-ଅ-ଅ-ଅ ଗୋଟେ ଟ୍ରିପ୍ କୁ ଦଶ ହଜାର ବୋଧେ।
ଓହ ତାହେଲେ ହେରା ବୋ ଲାଗିବ ଚାରି ପାଞ୍ଚ ଟ୍ରିପ।
ହୁଁ।
ହଁମ ଘରଟାରେ ଟଙ୍କା ଦେଢ ଲକ୍ଷ ଖର୍ଚ୍ଚ ହବ ଆଉ।
ହଁ ତାପରେ ଫୁଣି ବାଲି ଆସିବ।
ହୁଁ ବାଲି, ସିମେଣ୍ଟ
ବାଲି, ସିମେଣ୍ଟ, ମିସ୍ତ୍ରୀ, ମିସ୍ତ୍ରୀ ମଜୁରୀ ତ ବେସି ଆଉ। ସାତଶହ ଟଙ୍କା ନା ଛଅଶ ଟଙ୍କା ମଜୁରୀ।
ହଁ ଏବେ ବଢେଇ ଦେଲେଣି ଆଉ। ଏ ସବୁ ରେଟ୍ ବଢିଗଲାଣି ମ।
ସବ୍ ସବ୍ କଣ ଆଉ କଣ ଅଛି କି ଆଉ ବିନା ଖର୍ଚ୍ଚରେ ବିନା ପଇସାରେ ଆଉ କିଛି ହବନି।
ନାଁ।
ଆଜ୍ଞା ଆଉ
ଆଜିକା ଡେଟରେ ପଇସା ଦରକାର ମୁଁ ସେଆ ବସିବସି ଏଇନା ଭାବିଲାଠୁ ତ ମୁଁ କହିଲି ଦେଖିଆ ଫୋନ ଲଗାଏ ଆଉ।
ହଁ ବା ସେଇଆ ବା ନାଇଁ ଯୁଆଡେ ହେଲେ ପଇସା ଏଇଟା ଗୋଟେ ଏ ହଁ ଆଉ ଗୋଟେ କଥା ଆଉ ଗୋଟେ ବିଜନେସ୍ ଅଛି ମୁଁ ଭାବୁଥିଲି ତୋତେ ଫୋନ କରିବି ବୋଲି ତୋତେ କହିବି ବୋଲି-ଇ-ଇ ଏଁ-ଏ-ଏ ମୁଁ-ଉ-ଉ-ଉ ଦେଖିଲି ମାନେ ଗୋଟେ-ଏ-ଏ-ଏ ମତେ ଜଣେ କହିଲା ନାଇଁ ଗୋଟେ କମ୍ପାନୀ ଅଛି ହେଲା ସେ କମ୍ପାନୀଟା କଣ ହବନା ନା ଫାଷ୍ଟ ତିନିଶହ ପଚାଶ ଏଇଟା ସେମିତି ଚେନ୍ ସିଷ୍ଟମ ହେଲା କିନ୍ତୁ ଲାଭ ଅଛି। ଶୁନ ଲାଭଟା କଣ? ସିଷ୍ଟମ କହୁଚି ଫାଷ୍ଟ ତିନିଶ ପଚାଶ ଟଙ୍କା ଦବୁ ହେଲା ହେଇକି ମେମ୍ବର ମାନେ ଜଏନ ହବୁ ତାହଲେ ପାଞ୍ଚଶହ ଟଙ୍କା ଦବୁ ଏତିକି ହଉଛି କଥା ହେଲା ତାପରେ ତ ବର୍ଷ ଟାଆଙ୍କ ରାସନ ସିଏ ତତେ ଦେବେ ମାସକୁ ମାସ ମାସକୁ ମାସ ରାସନ ଦେବେ।
ହଁ।
ପ୍ରତ୍ୟେକ ମାସ ରାସନ ଦେବେ। ଏଇଆ ତତେ କଣ ଜଦି ଉ ତୁ ପିଲା ଯୋଡ଼ିବୁ।
ଉଁ
ପିଲା ଯୋଡିବୁ ମାନେ ଧର ଦି ଜଣ ପିଲା ରଖିଲୁ ତିନି ଜଣ ପିଲା ରଖିଲୁ ଅ ତାଙ୍କୁ ବି ସେଇ ପ୍ରୋସେସ ବତେଇବୁ। କେମିତି ଆଠଶହ ପଚାଶ ଦବ ବର୍ଷ ଟା ଙ୍କ ରାସନ ପାଇବ ଆଉ ତମେ ପିଲା ଜଏନ କରିବ। ପିଲା ଜଏନ୍ କଲେ କଣ ହବ ନା ତୋତେ ପଇତିରିଚଶ ଟଙ୍କା ଫଇ ତିରିଶି ଟଙ୍କା ଏମିତି ଯେତେ ଆଡେ ହେବେ ହେତେ ମିଳିବ। ଏମିତି ତୁ ଚାହିଁଲେ ଯଦି ପଚିଶ ଟା ପିଲା ଜଏନ କରିଦେଲୁ ତାହେଲେ ଘରେ ବସିକି କିଛି ଆଉ ତତେ କରିବାର ନାହିଁ। ଘରେ ବସିକି ତୁ ଛଅ ହଜାର ଟଙ୍କା ପାଇବୁ। ପଚିଶି ଟା ପିଲା ମାସକୁ ମାସ ଆଉ ଯଦି କ ପ ପଚିଶି ଟା କଲେ ଛଅ ହଜାର ପାଇବୁ ପଚାଶଟା କଲେ ଦଶ ହଜାର ଟଙ୍କା ପାଇବୁ।
ହୁଁ।
ମାସୁ ମାସକୁ କର ଏଟା ଗୋଟେ ଇନକମ ଚାଲିବ ଆଉ ମାସୁ କୁ ମାସ ରା ସମି ଆସୁଥବ ତର ବସ ନେଇାଇକି ରାସନ ବି ଘରେ ପହଞ୍ଚିବ ମାସକୁ ମାସ ଅ ତୋର ପିଲା ବି ସିଏ ତାପରେ ତୁ ଏତି ଜଏନ କଲା ପରେ ତାପରେ ସିଏ ତାପରେ ତାପରେ ଜଏନ୍ କରିବେ ନା।
ହଁ ସେମାନେ ତାଙ୍କର ପୁଣି ଲାଗିବେ ଆଉ।
ହଁ ଏମିତି ଆଉ କିନ୍ତୁ ଗୋଟେ ଭଲ ମୁଁ ଦେଖିଲି ମାନେ ଏ ଭଲ କଣ ଇଆଡେ ପଇସା ମାସ ମାସ ଘରେ ବସିିକି ଆସିବ। ଖାଲି ପିଲା ଜଏନ୍ କରିବାର ଅଛି ତ କେତେଟା ପିଲା ଜଏନ କରିବୁ ଆଉ କଣ। ଏଇଟା ମୁଁ ଶୁଣିଲି ଆଜି ଜଣେ ମୋର ଗୋଟେ ଛାଡି ଥିଲା ଆମ ସେପଟୁ ମାମୁଁ ଘରୁ ପଟୁ ସେମାନେ ସ୍ଟାଟସ ପକେଇଥିଲା ଏମିତି ମୁଁ ଦେଖୁଥିଲି ମୁଁ ତା ପଚରା ପଚୁରି କରୁଥିଲି ତ ସେ ମୋତେ କହିଲେ।
ଓହୋ ନାଇଁ ଭଲସେ ଦେଖିବା ବୁଝ ମାନେ ସିଷ୍ଟମ୍ ଟା କେମିତି କଣ? ଠିକ ନା ଭୁଲ ଆଉ ଯଉ ରାସନଟା ପଠେଇବେ ସେଟା ଆମଠୁ ପଇସା ନେବେ ନା ଫ୍ରିରେ?
ନାଇଁ ଫ୍ରିବା ମାନେ ସେ ଜଣେ ଆଣ୍ଟି ଜଣେ ହେବେ ସେ କହୁଥିଲେ। ଏ ଯେ ଏଇଆ ହଉଛି ବା କଥା ହଉଛି ମାନେ କାମ ହଉଛି। ଉଁ ହୁଁ। ତମକୁ ଫାଷ୍ଟ ତିନିଶହ ପଚାଶ ଟଙ୍କା ହେବାକୁ ପଡ଼ିବ ଦଶ ଦିନରେ ଆମେ ପିଲା ଆଡ଼ କରିବା। ଦଶ ଦିନରେ ପୁଣି ତିନିଶହ ପଚାଶ ଟଙ୍କାବ ଫେରିକି ପଳେଇ ଆସିବ ହେଇଯିବ ତିନିଶହ ପଚାଶ ଆରାମସେ। ତାପରେ ତାପରେ ଆଉ ରହିଲା ଉ ତାପରେ ମାସ ମାସକୁ ଏଗାର ମାସ ପୁରା ଆମର ରାସନ ଫ୍ରୀ ଆସିବ।
ହଁ ହଉ ନାଇଁ ତମେ ଭଲ କି ବୁଝ ଆଉ ଏଇ ଯୋଉ କୁକୁଡ଼ା ଚାଷଟା ବି ବୁଝିକିନା ମତେ ଫୋନ୍ କର ସନ୍ଧ୍ୟା ବଳୁ ହେଲା? ଏବେ ମୁଁ ଟିକେ ରଖୁଛି ଆଉ ହଉ ହଉ ହଉ।